ଆଜ୍ଞା ବନ୍ଧୁ ନମସ୍କାର। ଆଉ ବନ୍ଧୁ? ଆଉ ଆପଣଙ୍କ ହାଲଚଲ କଣ? ହଲ ଚାଲ ସବୁ ଭଲ ଆଉ। ଓହୋ ଆଉ ଘରେ, ଭାଉଜ, ପିଲାଛୁଆ, କେମିତି ଅଛନ୍ତି?
ହଁ ଆଜ୍ଞା ସବୁ ଭଗବାନଙ୍କ କୃପାରୁ ସବୁ ଭଲ ଅଛନ୍ତି।
ଆଜ୍ଞା ଆଉ ଓ ଆପଣଙ୍କ ଛୁଆ କେତେ ବଡ ହେଲାଣି? ଷ୍ଟ
ଆଜ୍ଞା ମୁଁ କଣ କହୁଥିଲି କି ଆଉ ପାହାଚରେ ଷ୍ଟିଲ୍ ଲଗେଇବାକୁ। ଆଉ ଷ୍ଟିଲ ରେଟ ସବୁ ସବୁ ଯାହା ହେଲାଣି କିଲୋଗ୍ରାମ ପିଛା ପହଞ୍ଚିଲାଣି ଆସିକି ଦେଢଶହ ଟଙ୍କାରେ। କଣ ଆଉ କରିବା ଷ୍ଟିଲ୍ ଲଗେଇବା।
ହୁଁ
ଆଜ୍ଞା ଜିଆଇ କିଲ ବି ଆଜ୍ଞା ଶହେ କୁ ଶହେଦଶ ଛୁଇଁଲାଣି ଆସି କଣ ଆମେ ଆଉ ସମାଜରେ କାରବାର କରିବ ସବୁ ରେଟତା ଆକାଶ ପାାତଳକୁ ଛୁଇଁଲାଣି ସବୁ।
ସଛପ ଆଉ ଆମେ କେମିତି ଆଉ ଚଳିବା କହିଲେ ଏତେ ରେଟ ଯଦି ବଢୁଛି?
ଆଜ୍ଞା ମାସକୁ ପଚାଶ ଷାଠିଏ ହଜାର ଟା ରୋଜଗାର ନ କଲେ ଆଉ ଭଲ ଭାବରେ ବଞ୍ଚି ହବ ନାହିଁ।
ବଞ୍ଚି ହବନି ଯାହା କହିଲେ ଠିକ କଥା କହିଲେ ଭାଇ।
ଆଜ୍ଞା ରୋଜଗାର କରିବା ନିହାତି ଆବଶ୍ୟକ।
ଆଜ୍ଞା ବନ୍ଧୁ। ସେ ଭଲ ଭାବରେ ଭଲ ଜାଗାରେ ଲଗେଇବା ବି ଆବଶ୍ୟକ ଆଜ୍ଞା ବଂଧୁ।
ହଁ।
ହଁ। ଆଜ୍ଞା ପଇସା ଟାକୁ ଏମିତି ଖାଇଦେଲେ କଣ ହବ କିଛିଟା ରଖିଥିବ ଗୋଟେ ଭଲ ଜାଗାରେ ପଇସା ଲଗେଇଲେ ସେ ପଇସା ଟି ଆସିବ ବୁଝିଲେ କି। ନାଇଁ ପଇସା ଟାକୁ ଠିକ୍ ଜାଗାରେ ଲଗେଇବା ଆବଶ୍ୟକ। ସେଇଆ ତ ମୁଁ ବି କହିଲି। ହ
ହଁ।
ଆଓ ଆପଣ କୁଆଡେ ଯାଇଥିଲେ ଏଇ ଦି ଦିନି ତଳେ ଯାଇଥିଲେ ବା?
ନାଇଁ ଆଜ୍ଞା କୁଆଡେ ଯିବୁ ଘରେ ଅଛୁ ଆଉ କୁଆଡେ ଯାଇଥିଲୁ କି ଆମେ ଆମେ କୁଆଡେ ଯାଇନୁ।
ନାଇଁ ଆପଣ କୁଆଡେ ଯାଉଥିଲେ ବା କୋଉ କାମରେ? କୋଉ କାମରେ ଆଜ୍ଞା କହିଲେ? ଭୁବନେଶ୍ଵରରେ ଯାଇଥିଲେ କା ଆପଣଙ୍କର ଆଧାର କାର୍ଡ ଟା ଭୁଲ ହେଇଯାଇଥିଲା ନା କଣ? ଆଛା ଆଚ୍ଛା ସେ କାମ ଟା ମୋର ହେଇଗଲା। ଭାବୁଥିଲି ଭୁବନେଶ୍ଵର ଯାଇଥାଆନ୍ତି ଯୋଉ ସେ କାମ ଟା ଏଇକି ଛଣ୍ଡିଖୋଲ ରେ ହେଇଗଲା ଆଉ ଗଲିନି ମୁଁ ଆଉ। ଓହୋ ଆଉ ଆପଣ ଙ୍କର ଆଜି ପ୍ଲଟ କାମ ଯୋଉ ଚାଲିଛି ସେଇଟା କେତେ ବାଟ ଗଲାଣି?
ହଁ ପ୍ଲଟ କାମ ସବୁ ଭାଗ ହେଇଗଲାଣି। ମୁଁ ପ୍ଲଟ କାମ କଣ କଲି ନା ହଁ ଆମରଉ ଗୁ-ଗ ମା ଗୁଣ୍ଠେ ମା ମାଣେ ଜମା ଜମି ଥିଲା। ସେ ମାଣକୁ ମୁଁ କଣ କଲି ନା ଭଲ ସାଇଯିଆ ଜେଗା। ବର୍ଗ କ୍ଷେତ୍ର ଭଳି ଜେଗା। ମୁଁ ତାକୁ ମଝିରେ ଗୋଟେ ଉମ୍ ପନ୍ଦର କଡିର ରାସ୍ତା ଉ ନେଇଗଲି।
ଓହୋ। ପନ୍ଦର କଡି ର ଆଜ୍ଞା
ରାସ୍ତା ନେ
ରାସ୍ତା ନେଇଗଲି
ତାପରେ-ଏ-ଏ-ଏ ମୁଁ ପା ଭଲ ଭାବରେ ପାଟେସେନ କରି
ଆଜ୍ଞା।
ଭାଗ ଭାଗ
ଭାଗ ଭାଗ କରିବି।
ଗୋଟା ପ୍ଲଟ ବ-ଅ-ଅ-ଅ ବାଇଶ ସ୍କ୍ୱେୟାର ଫୁଟୁ। ଆଉ ଗୋଟେ ପ୍ଲଟ ଥିଲା ଆମର-ଅ-ଅ-ଅ-ମ୍ ପଚିଶଶହ ସ୍କ୍ଵେର ଫୁଟୁ ଆଉ ଗୋଟେ ଥିଲା ଛବିଶଶ ସ୍କ୍ଵେର ଫୁଟୁ। ଏମିତି ଚାରିଟି ପ୍ଲଟ ରେ ଭାଗ କରିଦେଲି ଆଜ୍ଞା।
ଆଉ ଏଥର ତାହେଲେ ବଡ ଘର ବନା ହଉଛି ନାଇଁ?
ହଁ ଏଥର ବଡ ଘର ବନାହବ ସବୁ ଇଲେକ୍ଟ୍ରିକ ଇଲେକ୍ଟ୍ରି କରେଣ୍ଟ ର ବି ବ୍ୟବସ୍ଥା ମୁଁ ଖୁଣ୍ଟ ପକେଇ ନେଇଆଇଛି।
ହୁଁ କୋଉଠି ଆପଣ ଏଇନା ଭୁବନେଶ୍ୱରରେ-ଏ-ଏ-ଏ ସେଟା କାମ କରୁଛନ୍ତି ବା?
ହଁ ସେଇଟା ଭୁବନେଶ୍ୱରରେ କାମ ଚାଲିଛି। ଦେଖିିବା କୋଉ ବାଟେ କଣ ଯାଉଛି ଆଉ ବହି ଯୁଆଡେ ବହିବ ଆମେ ବହି ଚାଲିବା ଆଉ ଆଉ ପଢାପଢି କେମିତି ଚାଲିଛି ସାଙ୍ଗ?
ପଢ଼ ପଢ଼ି ତ ଏଇ ସାଇଲା ଆଉ କାଲି କଣ କାଲି ପରଦିନ କଲେଜ ଯାଇକି ଆମର ନେଇଆସିବା ମାର୍କସିଟ ଟା।
ହଁ
ହେଲା ତାପରେ ସେ ଆଜ୍ଞା ଆଜ୍ଞା ମୁଁ ସେଇ କଥା କହୁଥିଲି।
କେତେ ଦିନ ପରେ ଦେଖା ସାକ୍ଷାତ ହବ। ଆଉ ସେମତି ନିଜେ ନିଜେ ଏକା ଏକା ଯାଇ ନେଇ ଆସିବା ନା?
ନା ନା ସେମିତି ହେଲେ କେମିତି ହବ ଆଉ ସବୁ ଦେଖା ଶେଖା ହବ ନା ଆଉ।
ଗୋଟା କଥାବାର୍ତ୍ତା ହବା ଆମେ ସବୁ ଗୋଟେ ଦିନ କୋଉ ଦିନ। କଥାବାର୍ତ୍ତା ହେଇ ସାଙ୍ଗମାନେ ସବୁ ବନ୍ଧୁ ମାନେ ଯିବା ଏକତ୍ରିତ ହେଇ। ଆମର ସାର୍ଟିଫିକେଟ ଦିଆ ହଉଥିଲେ ଆଣିବା ନହଲେ ଯଦି ମ ମାର୍କସିଟ ସେଟା ଦିଆ ହଉଛି ନେଇକି ଆସିବା ଆଉ।
ଆଜ୍ଞା ଆଜ୍ଞା।
ହଁ
ଆଉ ଆଉ ଆପଣ ଖାଇଥିଲେ କଣ?
ହଁ ଖାଇଥିଲି ରୁଟି ଭଜା। ଆଉ ମିଲିମିକର ଚିଲି ଗୋଟେ ହେଇଥିଲା। ଆଉ ପିଆଜ ଟିକେ ପିଆଜ ଟିକେ ଆଉ ଏମିତି ଖାଇଥିଲି ସବୁ ଆଉ ନା ସେ ଚଣ୍ଡି ଖୋଲ ରେ ଚାଟ୍ ଟା ଭଲ ଦଉଛି ସେଠି ନୁଆ କରିଛି ସିଏ ଏବେ ଭଲ ଦଉଛି ଆ ଆଗକୁ ଭଲ ବି ଆଗକୁ ଏବେ ନୂଆ ନୂଆ ଖୋଲିଛି ବହୁତ ଭଲ ଦଉଛି ଆଗକୁ ତ ଆଉ ଭଲ ଦବନି। ଆଉ ନାଇଁ ଗୋଟେ ସାଙ୍ଗଟା ବନ୍ଧୁକୁ କହିଥିଲି ସେ ନେଇକି ଆସି ଥିଲା ସନ୍ଧ୍ୟା ବେଳେ ଖାଇଥିଲି ଭଲ ଦେଇଥିଲା। ପାମ୍ପୁଡି ଦେଇଥିଲା ଆମର ପିଆଜ ଟିକ ଟିକ କରି କାଟିକି ଦେଇଥିଲା ଆଉ ଆମର ସେଉ ଝରା ଦେଇଥିଲା। ହଁ ଚାଟ ଟା ଭଲ ଦେଇଥିଲା ଶେ।
ଭଲ ଲାଗୁଥିଲା ଆପଣଙ୍କୁ?
ହଁ ଭଲ ଲାଗୁଥିଲା ନାଇଁ ମୁଁ ତା କ ଦରୁ ଖାଏ। ଏବେ ନୂଆ ନୂଆ ଖୋୋଲିଛି ସେ ଭଲ
ଆଜ୍ଞା ତାଙ୍କ ଘର ଇ ଆମ ଆଖ ପାାଖରେ ତାଙ୍କ ଘର ବୁଝିଲେ କି?
ଆଚ୍ଛା
ସେ ଆମ ଆଖ ପାାଖରେ ତାଙ୍କ ଘର ସେ ଭଲ ପିଲା ଟା ବି। ମୁଁ ବି ମୁଁ ବି ତାକୁିକି ଯାଇଛି ବହୁତ ଥର ଖାଇବାକୁ।
ଆଛା
ଆଉ ସବୁ ଠିକ ଠାକ ସବୁ ଘରେ କଣ କହୁଛନ୍ତି ତମ ପ୍ଲଟିଂ କାମ ପାଇଁ କେତେ କଣ ଆଗକୁ ଗଲା ଆଉ? ହ
ହଁ ସବୁ ଆଗକୁ ଗଲା ନାମ ମୁଁ କହୁଥିଲି କି କଣ? ଆଉ ହୁଁ ଆମର ସେ ପଡିଆ ର ଉନ୍ନତି ପାଇଁ ଗଟା ମିଟିଂ କରିବା ଗାଁ ଲୋକଙ୍କୁ ଗୁଡା ଦିନ କୋଉ ଦିନ ବସେଇକି ଆଉ ଏତେ ବର୍ଷ ହେଇପାରିଲାଣି ଆଉ ତାର ସଅସ୍ତରୀ ବର୍ଷ ହେଲାଣି ଆସିକି, ଆମ ଗାଁକୁ ଲାଇନ୍ ନାହିଁ।
ଓହୋ! ଏ ତ ଭାରି ଦୁଃଖରେ ସମସ୍ୟା।
ଦୁଃଖର ସମସ୍ୟା। ଏ ବିଡିଓ କୁ ବାରମ୍ବାର ପତ୍ର ଲେଖିଲୁଣୁ। ଏବଂ ଆମ ଏରିଆ ର ଏମ୍ ଏଲ୍ ଏ କୁ ବାରମ୍ବାର ଆମେ କହିଲୁୁଣୁ। ଆଉ ସେ କିଛି ପଦକ୍ଷେପ ନଉନାହାଁନ୍ତି ଏବଂ ଦୁଃଖ୍ ଖର କଥା। ସ୍ଵାଧୀନତାର ଚଅସ୍ତରୀ କିମ୍ବା ପଚସ୍ତରୀ ବର୍ଷ ଆସି ହେଲାଣି। ଆଉ, ଆମ ଗାଁ ରେ ଗୋଟେ ନଳକୂପ ନାହିଁ। ସମସ୍ତ ଲୋକମାନେ ଗଡିଆର ବ୍ୟବହାର କରୁଛନ୍ତି। ଏବଂ କୂଅର ବ୍ୟବହାର କରୁଚନ୍ତି। ଆଜିର ଜେନେରେସନରେ ଟେକ୍ନୋଲୋଜି ଯୁଗରେ ଯୁଗ ଯାଇ କୋଉଠି ଉଠିଲାଣି। ଆଉ, ଆମ ଗାଁ ଏତେ ପଛରେ ରହିଛି, ଭାବିଲା ବେଳକୁ ଆଜ୍ଞା ଦୁଃଖଦାୟକ।
ଆଜ୍ଞା, ଆମ ଗାଁରେ ସବୁ ଏକତ୍ରୁତ ହେଇକି ସବୁ କାମ କରିବା କଥା ନା ଆଉ।
ଆଜ୍ଞା, ମୁଁ ଭାବୁଛି। ହଁ, ଆଉ ଆମ ଗାଁ ର କିଛିଟା ଲୋକମାନଙ୍କୁ ନେଇ, କଲେକ୍ଟର ଅଫିସକୁୁ ଘେରଉ କରିବାକୁ।
ବହୁତ ଭଲ ହ, ବହୁତ ଭଲ ହବ।
ଆଜ୍ଞା, ବିଭିନ୍ନ ପତ୍ର ଲିଖନ ଦ୍ଵାରା ଆମେ ସରକାରଙ୍କୁ ଜଣେଇବାକୁ, ଜଣେଇ ଦେଇଛୁ ଆଜ୍ଞା। ସରକାର ଆମକୁ କେବଳ ପ୍ରତିଶ୍ରୁତି ଦଉଚନ୍ତି। ଏବଂ ନିରାଶ କରୁଚନ୍ତି। ଆମର କୌଣସି କଥା ଶୁଣିବାକୁ ସେ ନାରାଜ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆଜ୍ଞା, ଆଜ୍ଞା, କୁହନ୍ତୁ କୁହନ୍ତୁ, ଆପଣଙ୍କ ନେଟୱାର୍କ ସ୍ଲୋ ହଉ କି? ହଁ, ବୁଝୁଛି, ବୁଝୁଛି।
ହଁ, ମୁଁ ସେଇଆ କହୁଥିଲି। ଆଉ ଆପଣ ଗୋଟେ ଦିନ କୋଉଦିନ ଫାଙ୍କ୍ ଏକା ଦେଖି ଟିକେ ଆସନ୍ତୁ। ଆମ ସହିତ ଯିବେ ଟିଏ। ଉଁ, ଆମ ସମ୍ମିଳନୀରେ ସାମିଲ ହେବେ।
ହ ଆଜ୍ଞା, ଆପଣ ମୁଁ ଫାଙ୍କା ଦେଖିକି ଯିବି। ଆପଣ ସେ ପ୍ଲଟ୍ ଟା ବି ଦେଖିବି, ଆପଣ କେମିତି କଣ କରୁଛନ୍ତି? ଆଉ, ମୋର ବି ଗୋଟେ ଜାଗାରେ ଘର ବନେଇବାର ଥିଲା ଯେ, ସେଠି କେତ ତେ କଣ ବାଲି ସିମେଟ୍ ଲାଗିବ ଟିକେ କହୁନାହାଁନ୍ତି।
ମୁଁ, ଆପଣଙ୍କୁ ଗୋଟେ ଗପ କହୁଛି, ଆପଣ ଶୁଣନ୍ତୁ।
ଆଜ୍ଞା। ଆଜ୍ଞା। ଆଜ୍ଞା। ଓ ହୋ!
ଆଉ-ଉ ଏବଂ
ସେ ଆଇଟିକୁୁ କିଛି ଚୋର ମାନେ ମାରି ଦେଲେ, ଓହୋ କିଡନାପ୍ କର୍ ଦଲେ। ପାଞ୍ଚ ଦିନି କାଳ ଲୁଚେଇକି ଲଖିଲେ ରାଣୀ ଙ୍କୁ ଆଜ୍ଞା। ଦି ଲକ୍ଷ ଟଙ୍କା ଡିମାଣ୍ଡ କଲେ ରାଜକୁ, ଆଜ୍ଞା! ରାଜା କଣ କଲା ନା? ରାମର କୌଣସି ଲୋକଙ୍କୁ କହିଲା ନାଇଁ। ଦି ଲକ୍ଷ ଟଙ୍କା ନେଇ ସେ ଚୋର ପଇ ଥିବା ଜାଗାକୁ ଯାଇ ପହଞ୍ଚିଲା। ଓହୋ।
ପହଞ୍ଚିଲା ବେଳକୁ ରାଣୀଟିର ମୃତ୍ୟୁବରଣ ହୋଇଯାଇଛି ରାଜାଟି ନିରାଶ ହେଇଗଲା ଭାଙ୍ଗି ପଡ଼ିଲା
କି ପଡ଼ିଲା
ବିଭିନ୍ନ କଥାଟା ମନକୁ ଆସିଲା ସେ କାନ୍ଦୁରୁ ମାନ୍ଦୁର ଏବଂ ହେଇଗଲା।
ଓହୋ ମା ଜୋଉ କାନ୍ଦିଲା ଓହୋ। ଆଉ ଆପଣ କଣ କହୁନାହାନ୍ତି? ନାଇଁ ମୁଁ ଏ ଏତିକି ଆପଣଙ୍କୁ କହୁଥିଲି ଯେ ବାଲି ସିମେଟ୍ କେତେ ପଡ଼ିବ ମତେ କହିଥାନ୍ତେ ଆଉ ହଁ ମତେ କାଲି ନହେଲେ ବାଲି ସିମେଣ୍ଟ ମୁଁ ଗୋଟେ ଘର କରିଥାନ୍ତୁ ସେଠି କେତେ ବାଲି ସିମେଣ୍ଟ ଲାଗିଥାନ୍ତା ଟିକେ କହିଥାନ୍ତୁ।
ହଁ ମୁଁ କହିବି ଆଉ ଆ ପାଇଁ ଆପଣଙ୍କୁ ଆପଣ ଶୁଣିବେ ଆଉ
ଆଜ୍ଞା ଆଜ୍ଞା ହଉ ଏଟା ରହୁଛି।
ଆଜ୍ଞା।
ଆଜ୍ଞା।